ହ୍ୟାଲୋ।
ହୁଁ।
ହୁଁ କଥା ହବନି। ଆରେ ତୁ ଇକୋନୋମିକ୍ସ ଇକୋନୋମିକ୍ସ ତ ମୋର ଥିଲା ଏଇ ଯୋଉ ଉଁ, ସେକେଣ୍ଡ ସେମିଷ୍ଟା ରେ।
ଆବେ ଅର୍ଥଶାସ୍ତ୍ରକ।
ହଁ ଅର୍ଥଶାସ୍ତ୍ର ଥିଲା ନା।
ହୁଁ।
ଆଉ ଆଉ ଥିଲା ଏଇ ସି ଇଂଲିଶି ଥିଲା। ଆଉ ଆଉ କଣ ଏଇଟା
ଭି ଏସ୍ ସି, ଏସ୍ ସି ଇଂଲିଶି।
ଆଉ ଗୋଟେ ଏନଭାରମେଣ୍ଟାଲ କଣ ଗୋଟେ ହେଇ ଯୋଉ ପରିବେଶ। ବିଶ୍ୱନାଥ ହେଲାକି।
ପରିବେଶ ଟା ଟା ଭିଏସି।
ନା ପରିବେଶ ସାରା ଅଲଗା ଗୋଟେ ସବଜେକ୍ଟ କଣ ଦେଇଚି ପରା।
କେଇଆଣ ତ ମୁଁ ଦେଖିନି। ଆରେ ଲିକୁନୁ ତାର ମାନେ
ନାଁ ଧରୁନି ଇହି
ଲିକୁନ କଣ ନେଲା?
ଏ ତା ନାଁ ଧରନି।
ଏ ସରି। ଏଇ ଯୋଉ ହେ ପିଲାଟା କଣ ନେଲା। ଆମ ସାଙ୍ଗସ ସେ ଯା ଯୋଉ ଛୋଟିଆ ଛୁଆ ଟା।
ସେ ପଲଟିକାଲ ସେଇ ପରା ଯୋଉ
ରାଜନୀତି ବିଜ୍ଞାନ?
ରାଜନୀତି ବିଜ୍ଞାନ ଅନର୍ସ ନେଲା ଆଉ।
କେବେ ଲେଖି ସାରିଲା ନା?
ହୁଁ କେଜାଣି ଜାଣିନି ସେ ଲେ ଲେଖି ଆଡମିସନ୍ କରାହେଇନି।
ଓହୋ! ଆ ଲେନ ନେଲା କେମତି ତାହଲ ସେ?
ଆପ୍ଲାଏ କରିଦେଇଚି ଆଉ।
ଓ ହୋ। ଆଗକୁ ଘରକୁ ଗଲେ କଣ କରିବ ଏଇନେ?
ଘରେ ବଲେନକା ଭିଡିଓ ବନେଇବା ତାପରେ। ବାସାଗ ତ ଗୋଟେ ହେଲା ବେ ଗାଧେଇବା ଗାଧେଇ ଆସି ପଢିବା। ଠିକ ଆଉ ଚାରିଟା ବେଳକୁ କଥା ହେବା ପୁଣି ଆଉ ଥରେ।
ଏଇ ଯୋଉ ତମେ କଣ୍ଟା ଧରିଆ ଯାଇଥିଲୁ।
ହୁଁ।
କଣ କେମତି ହେଲା ହଉ, ତାଙ୍କ ପରିବେଶ ସିଷ୍ଟମ।
ଥିଲ ଯେ, ସେଟା ମାନେ ଆମେ ଯୋଉ ଦହିବରା ପାଇଁ ମାଡ ହଉଥିଲେ ଟିକେ ହେଲା। ମାନେ ଦହିବା ଦହିବରା ଏଠି ନଥିଲା ମଳ ଯାତ୍ରା ଯାତ୍ରାରେ ଏଠି ଆମ ଯଦି ଦହିବରା ପଡୁଥିଲା ।ପନ୍ଦରଟା ଦହି ବହରା ଷ୍ଟଲ ପୁଡ଼ିଥିଲା।
ପନ୍ଦର ଟା।
ହୁଁ ହୁ।
ବର୍ଷା ହେଲା ହେଦିନ?
ନାଁରେ ବର୍ଷା କାହିଁ ହେଲାନି ।ତା ପର ତା ପରଦିନ, ତା ପୂର୍ବ ଦିନ ହେଲା। ସେଇ ଦିନ କାଇଁ ହେଲାନି। ସବୁ ବର୍ଷ ହୁଏ ।ଆରେ ସେଇ, ସବୁ ବର୍ଷ ହୁଏ ରେ ପୁଅ। ସବୁ ବର୍ଷ ଆମର ଯାଇବ ଗୋଟେ ବୁଲିବା ପାଇଁ ଯେ, ବର୍ଷା ସବୁ ନାଦି ବସିିକ ଚଢଉ ବୋଲି ଏବୋର କିନ୍ତୁ ହେଲାନି ଜଣ ଏାର, ପାଗ ବଦଳୁନି କି ଦିନ ଦିନ।
ହୁଁ ହୁଁ।
ଏଟ ସେଠୁ ପାହାଡ ଫାହାଡ ଚଢିଲୁ ଯେ ବାଗ ଲାଗିଲାାନି । ସେଟା ପାହାଡ ସବୁ ଚଢିଲ ପରେ ସନ୍ଧ୍ୟାବଳକୁ ଆମେ ଚଢ଼ିବ ସେ ପାଞ୍ଚ ଚାରିଟା ବେଳକୁ । ଅନ୍ଧାର ଅନ୍ଧାର ଲାଗଲେ ତ ପଳେଇ
ଓହୋ, ଏତେ ଲୋକ ଥିଲେ।
ପୋକ ଫୋକ ବସି ଖାଲି ଗୁଣଗାଣୁ ଗଣ ବୁଛନ୍ତି ।
ତ ତମେ ଯେତେବେଳେ ଗଲ ପାଞ୍ଚଟା ବେଳେ, ହେତେବେଲେ ଲୋକ ଥିଲେ କି?
ନା, ଆମେ ଗଲୁ ବାରଟା ବେଳକୁ।
ଓହୋ।
ବାରଟା ବେଳେ ଗଲୁଯେ, ବୁଲିବୁଲାକି ଖାଇ ଖୁଏଇ କି ଠାକୁର ଦର୍ଶନ କରିକି, ତାପରେ ସେଠୁ ଚାରିଟା ବଳ ଚାରିଟା ପାଞ୍ଚଟା ବେଳକୁ ଏଠୁ ପୁଣି ଗଲୁ ଆସିଲୁ। ପଇସା ହରି ଯାଇଥିଲା ଯେ, ଆ ସାଙ୍ଗର ପଇସା ଏଠୁ ତାର ନେବା ପାଇଁ ଘରୁ ଆସିଲୁ ।ପୁଣି ଆସିଲୁ ଗଲୁ। ଆମ ଗାଁରୁ ଜଣେ ଅଟୋ ଧର ବୁଥିଲା ଯେ, ଖାଲି ଅଟୋ ଖଲି ଭଡା ଅଟୋ ଖାଲି ଏପଟେ ସେପଟେ ଯାଉଚି। ତା ସହିତ ବସିକ ପଳ ଆସୁଚି, ଯାଉଚି ପୁଣି ବସିକ ପଳ ଆସୁଚି ଆଉ, ଏ ଗୋଟେ ଦି କିଲୋମିଟର ହେବ ଆମ ଘରଠୁ
କେପଟନ ନଉଥିଲା।
ପଇସା କଣ ନବକି
ନଉ ନଥିଲା। ତା ଖଚ ତେଲ ଖର୍ଚ୍ଚ ହଉନଥିଲା
ଆରେ ଗାଁ ଟ ସିଏ, ମାନେ ଭଡା ଧରିକି ଯାଉଥିଲା। ଆମ ହତ ଟିକେ ବୁଲି ବସିକି ପଳେଇଲୁ ଖାଲି ଆଉ । ପଇସା କନୁ ଗୋଟେ ଲୋକଠେ ପଶଥିଲା ଆମ ସତ ଯେ ସେ ଗାଡି ଟା ଚାଲୁଚି ଅଟୋଟା, ଡେଇଁ ପଡ଼ିଲା ଯେ ଗଳି ପଡ଼ିଲା ।ସେଥିରେ ପୁରା ଗୁରୁଣ୍ଡି ଗଲା ଅଧା ବାଟରୁ।ମାଲ ପିଇଥିଲା ନା ମାଲ ପିଇଥିଲା କିଛି କିଛି ଛି ହେଇନି ତାର, ଏ ଅନେଇକ ଆମର ଭିଲଇ ଭଳିଆ ଅନେଇ କି ରହିଛି ଆଉ ପରିକି
ଓ ହୋ।
ନିଜେ ଉଠିଲା ସେଠୁ ନିଜେ ଉଠିକି, ଆମେ ଦେଇଥାନ୍ତୁ ତ ଇଏ କରିବା ପାଇଁ, ଗାରଟା ପରେ ଚାଲୁଛି ଆମେ ଦେଇପାରିବୁନି। ସେ କିନ୍ତୁ ଡେଇଁ ପ ଜାଣ ଦେଖୁଛି ଏଟା ଜାଣିଲୁ ଏମିତି
ଆଉ ଦୋଳି କରିଥିଲେ?
ଦୋଳି ହଁ। ଜୁଳି ହଁ କରଥିଲେ ରଜ ରଜପାନ ବିକା ହଉଥିଲା। ପାହାଡ ଉପରେ ନୁହଁ ।ସେଇ ମଝା ମଝିରେ ଆଉ ।ଯାଇଥିଲା ବାଇ ଧରିକି ।ବୁଲୁଥିଲା ସେଇପଟେ।
ଏଇ ଯୋଉ ଏକଡ ଯୋଉ ଏକଡ ଯୋଉ ଗାଁ ଟା ମଝିରେ ଯୋଉଟା।
ହୁଁ।ଯୋଉଟି ଦେଖୁନୁ ଗାଁ ମଝିରେ ସିଧାରେ ପାହାଟା ଦେଖା ଯାଉଥିଲା।
ଯୋଉଟା କହୁଥିଲୁ ହାତୀ ଆଉ ଆସୁନିହାରୀ
ହୁଁ ହୁଁ ସେଇ ଗାଁ ଟା ସେଇ ଗାଁଟାଇ କଣ ଆଡେ ଅଛି ଆହୁରି ପୁରା ମଝିଆଡେ। କଲ କରିପାରିବନି।
ଓହୋ ତମର ହେଇଛି କେତେଟା ଗାଁ ହଉଛି।
ଗାଁ ରପରା ହେଟ ଶହେ ପାଞ୍ଚ ଟା ଗାଁ।
ଚାରି ପାଞ୍ଚ ଟାଙ୍କା ପାଖରେ ପାଖରେ ନା ଦୂର ରେ?
ହବ ହଁ ପାଖରେ ପାଖରେ ଗାଁରେ ଆଉ ଲାଗି ଲାଗି ଅଛି କିନ୍ତୁ ଟିକେ ଟିକେ ଛାଡି ଛାଡି ଅୁ ଅଛି। ଅଲଗା ଅ ଗାଁ କରିଦୁଛନ୍ତି ଆଉ ଆକା ହୋଇ ପରା ଯାଇଥିଲା ସେ ଦିନ ସେଇ ଯୋଉ ଯାତ୍ରା କୁ ଯେ ସେ ବାଉଳି ହେଇଗ କଲା କଣ ଏତେ ଗୁରେ ଗାଁରେ କଣ ଶଖୀ କଣ କରୁଛି।
ସେମାନେ ତାଙ୍କର ବି ଯାତ୍ରା କରୁଛନ୍ତି ନ କରୁନାହାନ୍ତି।
ନ ଅଲଗା ଲ କ ଅଲଗା ଲ ପର୍ବ ଆଉ ମାନେ ଅଲଗା ଲାତ୍ରା ହଉଛନ୍ତି ଆଉ ।
ତାଙ୍କ ଯୋଉ ଦେଖି ଯାଉଛ ତମେ।
ହୁଁ।
କେମିତି କରୁଛନ୍ତି।
ଭଲ ଯେମିତି ସଡମିତି ହଉଛିମତି ଆଉ ବଜେଟ ଅନୁସାରେ ଆଉ।
ଆ ଭଲସ କଥା ଆ ସା ସା କାଟି ଦଉଛିି କି। ଏମିତି କରୁ ସେଇପ ଲମ୍ବା ବଢଉନ ନବଢେଇକି
ବଜେଟ୍ ଅନୁସାରେ ସବୁ ସବୁ ସବୁ ଗାଁରେ ବଜେଟ ଅନୁସାରେ ଯାତ୍ରା କରୁଛନ୍ତି।ଆଉ ତାଙ୍କ ଯେତିକି ବଜେଟ ଏଇ ଯାତ୍ରା ଆଉ
ଯେ ଯାତରେ ଯେ କେମତି କଣ ହୁଏ ସେଇଟା କହିପାରିବୁନି। ଜେମିତି ଆମ ଗାଁ ଯାତ୍ରାରେ ଆମ ଗାଁ ସେଠାରେ ଡିଜେ ଆସନି କିନ୍ତୁ
ଆମର ଡିଜେ ସବୁ ଆମର ଆମର ସବୁ ଡିଜେ ବାଲା।
ଡିଜେ ଖାଲି ଆଉ ଚାସେ
ହ ନିଡିଜେ କୁ ଅଧିକା ଗୁରୁତ୍ଵ ଦଉଛନ୍ତି ଆଉ। ଆଉ ଗଉ ଗଉଡ ବାଡି ହେତିକି ଆଉ ଅଲଗା ହେଛି ବାଜା ଫାଜା ସେ ଅଲଗା କିଛି ଡିଜାଇନ ବି ଆଣୁନାହାନ୍ତି ଆଉ ପ୍ରସନ କରୁନାହାନ୍ତି।
ଆରେ ଯୋଉ ଯାଇଥିଲ କି ତମେ ଏଇଠି ଆଉ ତୁମେ
ନାଁ ରେ ଆଉ ମୁଁ ତ ପଳେଇଲିି ଆମ ଗାଁ କ ହେଇଦିନ ଚିନି ଭଡା ତ ବି ଯାଇନାହାନ୍ତି। ହେରା କିଏ ଯାଉଛି ସିଆଡେ ରିଲା ଡାଛନ୍ତି ସେଟା
କେତେ ଦିନ ହେଲା।
ଏଠି ଦତିନ ତିନି ଚାରି ଦିନ ଭଳିଆ ହେଲା ଆଳୁ ତୁମାର
ମୁଁ ତ ଯାଇପାଇଲିନି ଆଉ
କାମେ କଛୁ କି ସିରିଏଲକ୍ଟରଡା କିଏଛି ଗୋଟେ ଲାଲୁ ଝିଅ ଟା କୁ ରଜ କୀନ କରିଦେଲେ ଏଇଟା।
କ ତୁ ଆଷ୍ଟର ଦେଖି ଯାଉଛୁ ନା ବୁଲି ଯାଉଛୁ?
କଣ ବୁଲୁ ଏଟା କଣ ଅଛି ବୁଲୁ ଡୋଡି ଫୁଡି ଖାଲି ଖେଳୁଛନ୍ତି ଝିଅ ପିଲା ପ୍ରବଳ ବସ ଫିଫ୍ଟୀ ପରସେଣ୍ଟ ପୋଅ ପଥିଲେ ତିରିଶ ପରସେଣ୍ଟ ପୁଅ ପିଲା ହେଇଥିଲେ ପିଲ ଅଛି ସାକ୍ଷୀତ୍ରଛି
ଆରେ ଯୋଉ ବଡିଗା ପାଇଁ କଣ କଣ ଭଲ ଜିନିଷ ଖାଇବାକୁ ପଡିବ କହିଲି
କଣ
ଏଇ ଯୋଉ ମସଲ ବିଲ୍ଡିଂ କରିବା ପାଇଁ
ହୁଁ ହୁଁ
କଣ କଣ ଖାଇବା ପଡିବ
ଖାଇବାକୁ ପଡିବ ପ୍ରୋଟିନ ପ୍ରୋଟିନ ସବୁ ଜିନିଷ ଖାଇବାକୁ ପଡିବ
ହା କାଲସିଅମ ଖାଇବାକୁ ପଡ଼ିବ ଓଡ଼ିଆ କହ ବେ
କ୍ୟାଲସିୟମ ଟାକୁ ସେମିତି ଯଦି ଓଡ଼ିଆରେ କଣ କହନ୍ତି
ପୃଷ୍ଟି ସାର ଖାଦ୍ୟ କହିବୁ ଆଉ
ପୁଷ୍ଟପିକର ଖାଦ୍ୟ ଖାଇବାକୁ ପଡିବ ପୁଷ୍ଟି ସାର ହେଲା ପତିଶ ପୁଷ୍ଟି ସାର ପରେ କଲସୟମ ତା ପର ଭିଟାମିନ ସି
ନ ତ ସଫା ହବାର ନାହିଁରେ ମୋଟା ହେବାର ଅଛିି
ସେଇଟା ଭିଟାମନ୍ ସି ସେଟା କଣ ସଫା ହବନା ଖାଲି ଅଲଗା ଅଲଗା ଜିନିଷ ଦେହରେ ଲାଗୁଛି ନା କାଲି କଣ ଭିଟାମିନ ଡି ପୁଣି ଦକାରାନରେ ଚୁଟି ପଡ଼ିବ ପାଇଁ ଜାଣିଛୁ ନା‌ ଭିଟାମିନ ଡି ଆଉ ସି ଟା ଅଧିକା
କଣ ପୂର୍ତ୍ତି
ଚୁଟି ବଢିବା ପାଇଁ
ଆଉ ଚୁଟି ପଡିବା ପାଇଁ ଭଟାମିନ ଇ ନା ଡି
ଭିଟାମିନ ଇ
ସେଥି ପାଇଁ ଭିଟାମିନ୍ ଇ, ସ୍କିନ ପାଇଁ ଭିଟାମିନ୍ ସି ହାଡ଼ ପାଇଁ ଭିଟାମିନ ଡି ଯାଉନୁ ଖରାର ଖରାରେ ଠିଆ ହେବୁ, ଭିଟାମିନ ଡି ମିଳିବ
ହଉ ଆଖି ତେଜ୍ ନଜର ପାଇଁ ଏଇ ଯୋଉ ଶାଗ ଆଉ ଭଟାମିିନ ଏ ଆଉ
ଏୁ ଆ ଖୋଉଟେ କିଳି ଯଏ ଆ କହିଲି ଟ୍ରକ ଗୋଟେ କିଣିବା
ଦଶ ମିନିଟ୍ ହେଇଗଲା ତ
କୋଇଲା ଖାଦାନ ଭର୍ତ୍ତି କରିବୁ ମାସକୁ ତିରିଶ ତାରିଖ ମାସକୁ କି ଦିନକୁ ତିରିଶ ଚାଳିଶ ହଜାର ପାଇବୁ ଆଉ
ଏଇଟା ମାନେ ଇ-ଏଟା ପାର୍ଟ ଟାଇମ ଯବ ଟା
ଆଉ କଣ ଆଉ କେମିତିକା ଯବ ତୁର ଦରକାର କି‌‌
ର ଆର-ଆର ଥରେ କଲ କରୁଛି